ନମସ୍କାର ଭାଇ ନମସ୍କାର ଦିଦି।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମୁଁ କହିଲି କଣ କରୁଛନ୍ତି?
ଏଇ ବସିଥିଲି ଆଉ ଖାଦ୍ୟ ସବୁ ଗ୍ରହଣ ହେଇ କରିକି ସବୁ କାମ ଦାମ ସାରିକି ବସି
ହୁଁ କଣ ଖାଇଥିଲେ?
ଆଜି ଭାତ ଡଲମା ତରକାରୀ କରିଥିଲି ଆଳୁ ଭେଣ୍ଡି
ଆଜ୍ଞା। ନିଜେ ବନେଇଥିଲେ ନା କଣ?
ହଁ ନିଯେ ବନେଇଥିଲି। ଆଉ ସୋୟାବିନ୍ ବଢ଼ି କଷା କରିଦେଇଥିଲ ଏତିିକି
ଆପଣଙ୍କ ପରିବାରରେ ଆଉ କିଏ କିଏ ସବୁ ଅଛନ୍ତି?
ପରିବାରରେ ମୁଁ ଅଛି ମୋ ହଜବେଣ୍ଡ ଅଛନ୍ତି।
ଆଜ୍ଞା।
ଆମ ଦି ପୁତ୍ର ଅଛନ୍ତି ଗୋଟେ ନଣନ୍ଦ ମୋ ପାଖରେ ଅଛନ୍ତି।
ଆଜ୍ଞା ଆଜ୍ଞା ଆପଣଙ୍କ ଶାଶୁ ଶଶୁର?
ସେ ସର୍ଗସ୍ ତ ବହୁତ ବର୍ଷ ଧରି।
ଆଛା ଆଚ୍ଛା ଆଚ୍ଛା।
ମୁଁ ବାହା ହବା ପୂର୍ବରୁ ଆଜ୍ଞା ଆପଣ ମାନଙ୍କ ଆଶୀର୍ବାଦେ ମୁଁ ଭଲ ଅଛି।
ହୁଁ ସବୁବେଳେ ଭଲରେ ରୁହନ୍ତୁ ଭଗବାନ ଆଶୀର୍ବାଦ ରହୁ ଆପଣଙ୍କ ପରିବାର ସବୁବେଳେ ଖୁସିରେ ରହୁ।
ଆପଣଙ୍କ ସେତିକି ଆଶୀର୍ବାଦ କରୁଥାନ୍ତୁ ଆମେ ସବୁବେଳେ ଏମିତି ରହୁ ଖୁସି ରେ।
ଆଉ କେବେ ପ୍ରୋଗ୍ରାମ କରିଛନ୍ତି ମାନେ କେବେ ଯାତ୍ରା ହେଇଛି ପୁରୀ
ହଁ ପୁରୀ ଯାତ୍ରା ତ ପ୍ରାୟ ଆମେ କରୁ ମାସକୁ ଥରେ ଲେଖା ପୁରୀ ଯାତ୍ରା।
ଏବେ ଯିବେ କି ନାଇଁ?
ଆଁ ଜଗନ୍ନାଥ ମହାପ୍ରଭୁଙ୍କ ଯେତେବେଳେ ଡୋରି ଲାଗିବ ସେତବେଳେ ନିଶ୍ଚିତ ଆମେ ଯାଇ ପହଞ୍ଚିବୁ ତାଙ୍କପାଖକୁ।
ନା ଏବେ ତ ରଥଯାତ୍ର ଆସୁଛି ନା।
ରଥଯାତ୍ରାରେ ପ୍ରବଳ ଭିଡ। ଆଉ ଦି ପୁତ୍ରଙ୍କର ମୋର ପରୀକ୍ଷା ବି ଥିବ। ଆଶା କରୁଛି ମୁଁ ଯାଇପାରିବିନି।
ଅଁ ହଁ ଏକ୍ସାମ୍ ଚାଲିଛି ତାଙ୍କର ହଁ ହଁ। ଆଉ କେବେ ଫ୍ରି ହେଇକି ଯିବେ ଆଉ ଭଗବାନ ତ କହିନାହାନ୍ତି ନା ଏବେ ଆସ ବୋଲି। ଯେତେବେଳେ ସୁବିଧା ହବ ସେତେବେଳେ ପରିବାରକୁ ନେଇକି ଯିବେ ବୁଲାବୁଲି କରିକି ଆସିବେ ବହୁତ ସୁନ୍ଦର ଜାଗା।
ଆଜ୍ଞା।
ହଁ।
ଆ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ଭାଇ?
ମୋ ମୋ ମୋ ପରିବାରରେ ମାମା ବାବା। ଆଉ ତିନି ଜଣ ଦିଦି ବଡ ମୁଁ ସଭା ସାନ ଦି ଜଣ ବାହା ହେଇସାରିଲେଣି। ଆଉ ବଡ ଦିଦିଙ୍କର ଗୋଟେ ଛୋଟ ପୁଅ ଗୋଟେ।
ଆଜ୍ଞା।
ହଁ ସେମାନେ ବ୍ୟାଙ୍ଗଲୋର ରେ ରହୁଛନ୍ତି। ଆଉ ମଝିଆ ଦିଦି ଯିଏ ତା ଏବେ ମ୍ୟାରେଜ ହେଇଚି ବର୍ଷେ ହେଇଯିବ। ସେ ଭୁବନେଶ୍ଵରେ ରୁହନ୍ତି, ଭୁବନେଶ୍ଵରେ ରୁହନ୍ତି।
ଭୁବନେଶ୍ୱରେ କୋଉଠି ରୁହନ୍ତି ଦିଦି?
ଭୁବନେଶ୍ଵରରେ ଆମର ଆଉ ଟଙ୍କପାଣି ରୋଡ ଜାଣିଛନ୍ତି କ କଳ୍ପନା ସାଇଟ୍। ସାଇ ମନ୍ଦିର ଛକ ସାଇ ମନ୍ଦିର ଛକ
ହଁ।
ହଁ ବ୍ରହ୍ମେଶ୍ଵର ମନ୍ଦିର ଜାଣିଛନ୍ତି?
ଆଜ୍ଞା।
ହଁ ସେଇପଟ ଲାଇନ୍ ରେ ବାହା ହେଇଛନ୍ତି।
ଆମେ ବି ସେଇ ତିନି ଭଉଣୀ ଗୋଟିଏ ଭାଇ।
ଆଚ୍ଛା ଆଚ୍ଛା।
ଆପଣ ଯାହା ଆମେ ବି ସେଇଆ। ମୋ ଭାଇ ମଝିଆ।
ଆଚ୍ଛା।
ମଝିଆ ମାନେ ମୁଁ ମଝିଆ, ମୋ ତଳେ ତା ତଳେ ଆଉ ଗୋଟେ ଭଉଣୀ। ଓପରେ ଗୋଟେ ଦିଦି। ଦି ହଁ। ଓପରେ ଆମେ ଦି ଭଉଣୀ। ଦି ଭଉଣୀ ତଳେ ଗୋଟେ ଭାଇ। ଭାଇ ତଳେ ଗୋଟେ ଭଉଣୀ।
ଆଚ୍ଛା ଆଚ୍ଛା।
ତିନି ଭଉଣୀ ରେ ଗୋଟିଏ ଭାଇ।
ଭାଇ ମାନେ ଭଉଣୀ ମାନଙ୍କ ର ସମସ୍ତଙ୍କ ମ୍ୟାରେଜ ସରିଗଲାଣି।
ହଁ କେତେବେଳେ ସୁଯୋଗ ହେଲେ ଆପଣଙ୍କ ବାପା ମାଙ୍କ ସହିତ ଟିକେ କଥା ହବା ଭଲ ଲାଗିବ।
ହଁ।
ସମ୍ପର୍କ ଆମର ଏମିତି ଥାଉ।
ହଁ। ଏମିତି ସବୁ ଚାଲିଚି ଯୋଜନା ଆଉ। ଆଉ କେବେ ଆଉ କଣ କୁହନ୍ତୁ। ହଁ ମୁଁ କଣ କହୁଥିଲି କି ଆଉ ହଁ ଯାଇଛି ନା।
କୋଣାର୍କ ଯାଇଥିଲି ବହୁ ବର୍ଷ ତଳେ ଆମର ପୁରୀରେ ଆମର ଯୋଉ ପୋଖରୀ ଅଛି ନରେନ୍ଦ୍ର ପୋଖରୀ କୁ ଲାଗି ଗୋଟେ ପୋଖରୀ ଅଛି ସେଇ ପଟ ଲାଇନ୍ ରେ। ଯୋଉଠି ଯୋଉ ଚୁଟି ପଡୁଥିବ ଜାଣିଥିବେ।
ହଁ ହଁ ଛୁଆଙ୍କର।
ହଁ ହଁ ସେଇଠି ମୋ ର ଚୁଟି ପଡିଥିଲା ମୁଁ ଯାଇଥିଲି, କୋଣାର୍କ ଯାଇଥିଲି ସେବେ।
ଆଜ୍ଞା।
ଛୁଟି କୋଣାର୍କ, ଚନ୍ଦ୍ରଭାଗା ସେପଟେ ମା ଚଣ୍ଡୀ ମନ୍ଦିର
ହଁ ସେଇଠି ତ ଚଣ୍ଡୀ ମନ୍ଦିର ତାର ସୈଯୁ ତାରା ତାରିଣୀ ଗୋଟେ ଅଛନ୍ତି ସବୁ ସେଇ ଲାଇନ୍ ରେ ଅଛନ୍ତି।
ହଁ। ମା ମାଙ୍କ ବିଷୟରେ କିଛି ଜାଣିଛନ୍ତି କି ନାଇଁ?
ହଁ ମଙ୍ଗଳା ଏ ଯୋଉ ବାଟ ମଙ୍ଗଳା ନାହାନ୍ତି ସେଇ ଲାଇନ ରେ। କାକର୍ ପଡିଲାଇଁ କି ତାଙ୍କ ତାଙ୍କ ତ ଅନୁଭୂତି ବହୁତ ମ ତେ ଭଲ୍ ଲାଗେ ତାଙ୍କେ
ଚଣ୍ଡୀଙ୍କ ପାଖରେ କଣ ପାଇଁ କି ଏ ଆମର ମାଛ ହାଡ ଅଛି ଜାଣିଛନ୍ତି?
ଅଁ ସେଟା ତ ମୋ ଉପରେ ଏତେ ଜ୍ଞାନ ନାହିଁ ମାଛ ଧରା କଥା, ସେଟା
ସେ ମାଛ ତାଙ୍କ ପାଖରେ ଭୋଗ ଲାଗେ ଆମର ସେଠରେ କଳା ପାହାଡ ଜାଣିଥିବେ।
ହଁ କଳା ପାହାଢ।
କଳାଳା ପାହାଣ ଯେତେବେଳେ ଆସିଥିଲା ସେତେବେଳେ ସେ କଣ କରିଥିଲେ ନା ଗୋଟେ ବୋହୁତ୍ ସୁନ୍ଦର୍ ରୂପ ନେଇଥିଲେ ଯେ କିି କଳାପହାଡ ତାଙ୍କ ପଛେ ପଛେ ପଛେ ପଛେ ଗଲେ। ପାଣି ମାଗିଲେ ନା କଳା ପାହାଡ ଫାଷ୍ଟେ ତାଙ୍କୁ ଇଏ ଅଟ୍କେଇ ଥିଲେ ମା ଯିଏ।
ଆଜ୍ଞା।
ହଁ ସେତେବେଳେ ଜଗନ୍ନାଥଙ୍କ ମନ୍ଦିର କୁ ଯାଉଥିଲେ କଳାପହାଡ ସେ ତେବେଳେ ମା ଯେତେବେଳେ ଅଟକେଇଲେ ମାଙ୍କୁ ପାଣି ମାଗିଲେ ସେତେଳେ ଏ ସେଠୁ ମା କଁ କଲା ନା ସମୁଦ୍ର ଭିତରକୁ ଆସ୍ତେ ଆସ୍ତେ ଗଲେ ଇଏ ଏତେ ସୁନ୍ଦର୍ ଦେଖାଯାଉ ଥିଲେ ମା ତାଙ୍କ ପଛରେ କଳା ପାହାଡ ଆସ୍ତେ ଆସ୍ତେ ଗଲେ।
ଆପଣ ବୋହୁତ୍ ଅନୁଭୂତି ବୋହୁତ୍ ଭଲ ଲାଗିଲା ଶୁଣିକି ମାଆଙ୍କର ଅନୁଭୂତି ଏତେ।
ଯେତେବେଳେ କଳା ପାହାଡ ଗଲା ଏତେବେଳେ ମାଙ୍କୁ ଯେତେବେଳେ ଛୁଇଁ ଦେଲେ ମା କଁ କଲେ ନା ସେ ପାଣି ଭିତରେ ତାଙ୍କୁ ପୋତିଦେଲେ।
ଆଜ୍ଞା।
ହଁ। ସେଇଦିନ ଠାରୁ ସେଠି ମାନେ ମାଛ ଭୋଗ କରାଯାଏ ଆଉ। ଆହୁରି କିଛି ଷ୍ଟୋରି ଅଛି, ଆଜ୍ଞା
ଆପଣ ଜାଣିଛନ୍ତି ଯୋଉ ଚେନ୍ନାଇରେ ଆମ ବଡପାଲମ୍ ରେ ମା ଅଛନ୍ତି ବାପା ଅଛନ୍ତି। ଆମା ବାଗବାନ୍ ତାଙ୍କ ବିଷୟରେ କିଛି ଜାଣିଛନ୍ତି?
ନା ନା
ଆମା ଭଗବାନ୍ ଙ୍କ ବିଷୟରେ ଜାଣିନାହାନ୍ତି ବା ଦେ ବାଲା ମୁଣ୍ଡେଇ ସେମାନେ ଆମ ଯେତିକି ବାବା ଅଛନ୍ତି ମା ଅଛନ୍ତି ସେମାନେ ଦି ଜଣ ବା ବପା ବି ଅଛନ୍ତି ମା ବି ଅଛନ୍ତି ଯେମତି ସାଇ ବାବା ଖାଲି ସାଇ ବାବା ମା କିଛି ନାହାନ୍ତି ନା। ଆଉ ଆମ ଭଗବାନ୍ ଜୀବିତ।
ଆଜ୍ଞା।
ବଡପାଲମ୍ ଆପଣ ଯିବେ ତାଙ୍କର ବ୍ୟାସାଜୀ ମାନେ ବି ଅଛନ୍ତି। ବନ୍ଦନା ଜି ଅଛନ୍ତି। ସୁନୀତା ଦାସ ଜି ଏତେ ଭଲ୍ ଲାଗିବ ତାଙ୍କ ଅନୁଭତି ଆପଣଙ୍କ କଷ୍ଟ ଯାହା ଅନୁଭୂତି ହୋଉଥିବ ତାଙ୍କର ମୂଳ ମନ୍ତ୍ର ଅଛି ଆପଣଙ୍କର। ଯୋଉ ମୂଳ ମତ ଗାୟତ୍ରୀ ଏ ଯୋଉ ଗୀତାରେ ବି ମଧ୍ୟ ଅଛି ଆମର।
ଆଜ୍ଞା।
ତାଙ୍କର ମୂଳ ମନ୍ତ୍ର ଯେ ତିିନି ଥର ର ଗାଈ ଦେବେ ଏତେ ପବି ଥିର ଅନୁଭୂତୀ କରିବେ ଆପଣ ଭାବିପାରିବେ, ତାଙ୍କ ମୂଳ ମନ୍ତ୍ର ମୁଁ କୋହୁଚି ଶୁଣନ୍ତୁ। ଓଁ ସଚିଦାନନ୍ଦ। ପରମ୍ ବ୍ରହ୍ମା ପୁରୁଷୋ କାମ ପରମାତ୍ମା। ଶ୍ରୀ ଭଗବତେ ସ୍ୱାମୀ ତ‍ଂ। ଶ୍ରୀ ଭଗବତେ ନମ। ଓମ୍ ଶାନ୍ତି। ଓମ୍ ଶାନ୍ତି ଓଃ। ଓମ୍ ଶାନ୍ତି ଅନୁଗୃହୀତ ରଷ୍ମ। ଅନୁଗୃହୀତ ରଷ୍କ ଅନୁଗୃହୀତ ରଷ୍କ ଆମ ଉଆନ ଧନ୍ୟବାଦ। ଆଉ ମାନ ଧନ୍ୟବାଦ ଆ ମଗାନ ଧନ୍ୟବାଦ।
ଭଲ ଲାଗିଲା?
ହଁ ଆପଣ କଣ କରନ୍ତି?
ମୁଁ ଛୋଟ ପାଠଶାଳା ଟେ ଅଛି ମୁଁ ପିଲାଙ୍କୁ ଶିକ୍ଷା ଉପଦେଶ ଦିଏ।
ଆଚ୍ଛା ଆଚ୍ଛା ହଁ ଟିକେ ଭଲ ଶିକ୍ଷା ଦିଅନ୍ତୁ, କାଇକିନା ଆଜି କାଲିକା ଯୁଗ ଯା ହେଲାଣି ବୁଝିଲେ ଦିଦି?
ଆଜ୍ଞା
ଛୁଆ ମାନ ଯଦି ଏବାଟରୁ ଶିକ୍ଷା ନ ପାଇବେ ଆଗକୁ ବହୁତ ତ ମାନେ ପସ୍ତେଇବେ। ମାନେ ଶିକ୍ଷା ମାନେ କଣ ପାଠ ପଢ଼ିଦେଲେ ଖାଲି ହବନି ନା ସବୁ ଗୁଣ ରେ ଆଗକୁ ଯିବେ ନା କହିଲେ।
କଣ ଅଛି ପା ଠ ମୁଁ ତ କି ପାଠ ଆଜି ନହେଲେ କାଲି ଶିଖିବେ।
ସବୁବେଳେ ଦରକାର ସମସ୍ତଙ୍କୁଙ୍କୁ ଛୋଟ ହଉ ବଡ ହଉ। ସମସ୍ତଙ୍କୁ ସମ୍ମାନ ଦେଇ କଥା ବା।
ଆଜ୍ଞା
ସମସ୍ତଙ୍କୁ ସମ୍ମାନ ଦବାଟା ହଉଛି ମୁଁ ଆମର କର୍ତବ୍ୟ।
ଆଜ୍ଞା
ଯାହାର ରୋଜଗାର ଯେତେ ତ ହୋଉଚି ଯଉ ଉ ପରିସ୍ଥିତିରେ ଥାଉ ଯାହା ଯାହାବି ଥାଉ।
ସବୁଠୁ ମୂଳରେ ହଉଚି ଗୋଟେ ସଂସ୍କାର।
ହୁଁ ସଂସ୍କାର ହିଁ କୁହନ୍ତି ନା ଚରିତ୍ର ହିଁ ସବୁ କିଛି।
ହଁ
ଚରିତ ଗଲେ ସବୁ ଅସାର ଯୋଉ ନହିଁ କଥାଟା ଚିରନ୍ତନ ସତ କଥା।
ଆଉଟ ଏବେ ଦିଦି ଏ ଦେଖ ମାନେ ସଂସ୍କାର ଥିଲେ ବି ଆଜିକାଲି ଦିଦି କିଛି ବି ହେଇପାରୁନି ମେନ ପଏଣ୍ଟ ହଉଚି ଏବେ ସବୁଥିରେ ଆଗୁରେ ରହୁଚି ପଇସା।
ପଇସା ଦେଖନ୍ତୁ ବର୍ତ୍ତମାନ ଯୁଗରେ ପଇସାର ମହତ୍ୱ ତ ବହୁତ ହେଇଗଲାଣି ପଇସା ସହିତ ବି ସଂସ୍କାର ବି ଦରକାର ହଉଚି।
ହଁ ସଂସ୍କାର ତ ଦରକାର କିନ୍ତୁ ଏବେକା କାହା ପାଖରେ ଦେଖନ୍ତୁ ଦିଦି। ଏବେକା ଜେନେରେସନ ରେ ସଂସ୍କାରେ ନାହିଁ କହିଲେ ଚଳିବ।
ମାଂସଟା ଅଧିକାଂଶ ନାହିଁ।
ସୋସିଆଲ ସୋସିଆଲ ମିଡିଆ ମିଡିଆ ସଂସ୍କାର ଖାଇଗଲା। ପଇସା ପାଇଁ ମାନେ କଣ କନା କଣ କରିଦଉଛନ୍ତି କଣ କହିବ ଆଉ। ମାନେ ଆଖି ଦେଖୁଛି ନା କହିପାରୁଚି ଏଆ ଶୁଣିଥିବେ ଗା ଧିଜୀଙ୍କର ତିନିଟା ମାଙ୍କଡ ଥିଲେ।
ଆଜ୍ଞା।
କୁହନ୍ତି ଯେମିତି
କୁ ଦେଖିବୁନୁ କୁ ଶୁଣିବୁନୁ କୁ
ଅବିକା ଯୋଉ ଅ ଏଇଟା ଯୁଗରେ ସେୟାହିଁ ତୋମକୁ କରିବାକୁ ପଡିବ। ଖରାପ କଥା କହିବୁନି, ଖରାପ କଥା ଦେଖିବୁନି
ଖରାପ କଥା ଶୁଣିବନି ଅବିକା ଅବିକା କଳିଯୁଗ ଏଇଟା ଆମର ଚାଲିଚି ନା।
ହଁ।
ଆଉ ଆମେ ଏତିକିରେ ରହିବା ଅଳ୍ପ ଆଉ କିଛି କଥା ହେଇକି କାରଣ ଅଲଗା କାର୍
ଟିକେ ରୁହନ୍ତୁ ଆଉ କିଛି ସମୟ କଥା ହେଇଯିବା। ହାଲୋ।
ହଁ ଆଉ ଅଳ୍ପ ଟିକେ କଥା ହେଇକି ରଖିବା ଆଉ।
ହଁ, ହଁ।
ହଉ ଭଉଣୀଙ୍କୁ କହିବେ ଅଶେଷ ଧନ୍ୟବାଦ। ହଁ ଆପଣଙ୍କର ଶୁଣି ମୋ ତେ ବହୁତ ଭଲ ଲାଗିଲା କଥା।
ହଁ, ହଁ। ସମସ୍ତେ ଭଲରେ ରୁହନ୍ତୁ ଭଗବାନଙ୍କ ହଁ, ହଁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ କହିଲି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ପରିବାର ସୁଖମୟ ସବୁବେଳ ପାଇଁ ରହୁ।
ଆଜ୍ଞା ଅଶେଷ ଧନ୍ୟବାଦ କଥା କହିଚ ମୁଁ ରହୁଛି ଭାଇ।
ଆଜ୍ଞା, ଆଜ୍ଞା।
ରହିଲି।